ହଁ ହ୍ୟାଲୋ
ଭ ଆ
ହଁ ଆପଣ ଜାଣିଛନ୍ତି ଆ ଯୋଉ ଚାଟ୍ ଜିପିଟି ରେ ଆପଣ ଖ କଷ୍ଟମ ଭାଇ ଜିପିଡ ବି ବନେଇ ପାରିବେ
ମାନେ ଆପଣ ଦେଖନ୍ତୁ ଆପଣ ଯେତେବେଳେ ନୂଆ ଗୋଟେ ଚାର୍ଟ ଆରମ୍ଭ କରୁଛନ୍ତି ଆପଣ କଣ କରନ୍ତି ନା ଆ ଆପଣଙ୍କୁ ସେ ଜେନେରାଲି ଆପଣ ଯାହା ବି ପ୍ରଶ୍ନ ପଚାରିବେ ଆପଣ ସେ ଉତ୍ତର ଦଉଛି ହଁ କି ନାଇଁ ହ୍ୟାଲୋ
ହଁ ହଁ କୁହନ୍ତୁ।
ହଁ ତ କଣ ନା ଆ ଆପଣ ଏମିତି ବି କରିପାରିବେ ସେଥିରେ ଗୋଟେ ଅପସନ ଅଛି ଆପଣଙ୍କର ନା କସ ତମେ ଶୁଣି ପାରିବେ ମାନେ ମୁଁ ଯଦି ଆପଣଙ୍କର ଗୋଟେ ସ୍କ୍ରିପ୍ଟ କୁହନ୍ତୁ ଅ ଯେମିତି କି ସ୍କ୍ରିପ୍ଟ ଥିନ ନେଇଛନ୍ତି ଆପଣଙ୍କର ଠିକ୍ ଅଛି ତ ଆପଣ ସେ ଚାଟ୍ ଯେ ପ୍ରକାର ହଉ ଆମ ହିଷ୍ଟରୀରେ ବି ଟ୍ରେନିଂ କରିଥିବେ ସେ ଆପଣଙ୍କୁ ଓନ୍ଲି ହିଷ୍ଟରୀରେ ହିଁ ଆନ୍ସର୍ ଦବ ଏମିତି ବି ହେଇପାରୁଛି ଯୋଉଟା କି କି ଆମେ ଏଇଟା ଶିଖିବା ପାଇଁ ଚେଷ୍ଟା କରୁଥିଲୁ ଭାବୁଥିଲି ମୁଁ ଆ ଆପଣଙ୍କ ଅଲଗା ଅଲଗା ଟପିକ୍ସ ପାଇଁ ଆପଣ ଅଲଗା ଅଲଗା ଜିପୁଟି ଷ୍ଟ୍ରେନ୍ତ କରିକି ରଖିଦେବେ ତାହେଲେ ଆପଣ ଯୋଉ ସବଜେକ୍ଟ ପାଇଁ ଆପଣ ସେଇଥିରେ ଯାଇ କଥା ହେବେ ତ ଆପଣ ବହୁତ ଇଫେକ୍ଟିଭ ହେଇପାରିବ ଏଇଟା
ଏଇଟା କଣ ଚା ପାରିବ।
ଆଜ୍ଞା ଆଜ୍ଞା ଆମର ଅପସନ୍ ଅ ଫିଚର ଅଛି ଦେଖିବେ ଆଇ ଥିଙ୍କ କ୍ରିଏଟ୍ ଜିପିଟି ଥିବ କି କି ଆପଣ ଆପଣ କହିବେ ମୁଁ ଆପଣଙ୍କୁ କହିଦେବି ହଁ ସେଥିରେ ଏ ଆପଣ ପା ଜିପିକୁ ଆପଣ ଟ୍ରେନ୍ କରିପାରିବେ। ଆପଣଙ୍କୁ ସେଇଟାକୁ ଆପଣଙ୍କ ସାଙ୍ଗକୁ ମଧ୍ୟ ସେୟାର କରିପାରିବେ ସେ ଜିପିଟି ଆ କି ଆପଣଙ୍କୁ ରଖିପାରିବେ ସେଭଳିଆ ଅପସନ୍ ବି ଅଛି ଯେମତି ମୁଁ ଗୋଟେ ରିସେଣ୍ଟ ଗୋଟେ ତିଆରି କରିଥିଲି ବହୁତ କିଛି କୌଣସି ଏଇଟା କୌଣସି ରତ୍କେଶନ ନାହିଁ ବହୁତ୍ ଦୁଇ ମିନିଟ୍ ରୁ ଦୁଇ ରୁ ପାଞ୍ଚ ମିନିଟ୍ ଟାଇମ୍ ମିଳିବ। ଆପଣ ଆପଣଙ୍କ ନିଜ ଅନୁସାରେ ତିଆରି କରିପାରିବେ ମୁଁ ଗୋଟେ ଵନେ ତିଆରି ଏ କରିଥିଲି ଆପଣଙ୍କ ଲ ପାଇଁ ଯଦି ଆପଣଙ୍କୁ କୌଣସି ଅସୁବିଧାରେ ଅଛନ୍ତି ଆପଣଙ୍କୁ ସାଙ୍ଗେ ସାଙ୍ଗେ ଆମର ଯାହା ଅ ଅ ହ ସମ୍ବିଧାନର ଅଛି କି ଆମର ଭାରତୀୟ ନ୍ୟାୟ ସଂହିତା ଯୋଉଟା ଅଛି ଆପଣଙ୍କୁ ସେ ଅ ଅନୁସାରେ ଆପଣଙ୍କୁ ମିଳିପାରିବ କି ଲାଇକ୍ ଆ ଆପଣ ଗୋଟେ ଉଦାହରଣ ଦଉଛି ଆପଣ ଗୋଟେ ଟ୍ରାଫିକ୍ ଆ ପୋଲିସରେ ଠିଆ ହେଇଛନ୍ତି ଗୋଟେ ଛକରେ ସେଇ ଜାଗାରେ ଟ୍ରାଫିକ ପୋଲିସ ଆସିକି ଆପଣଙ୍କ ଗାଡ଼ି ବନ୍ଦ କରିକି ଆପଣଙ୍କ ଗାଡ଼ିରୁ ଚାବି ନେଇଗଲା ଯୋଉଟା କି ଆମ ସମ୍ବିଧାନ ଅନୁସାରେ ଆପଣ କରିପାରିବେନି ଗୋଟେ ଟ୍ରାଫିକ ପୋଲିସର ଅଧିକାର ନାହିଁ ଆପଣଙ୍କ ଗାଡ଼ିରୁ ଆପଣଙ୍କ ଗାଡ଼ି ଚାବି ନେଇଯିବ ସେ ଆପଣଙ୍କୁ କହିପାରିବ ରୁହନ୍ତୁ। ନ୍ତୁ କିନ୍ତୁ ସିଧା ଆସିକି ଆପଣ ଗାଡ଼ିରୁ ଚାବି ନେଇ ପାରିବନି କାହିଁକି ନା ଏଇଟା ହଉଛି ଆପଣଙ୍କ ନିଜର ପ୍ରାଇଭେଟ ପ୍ରପର୍ଟି ତ ସେଇ ଟାଇମ୍ ରେ ଆପଣ ତାକୁ ପଚାରି ପାରିବେ କି ଏମିତି ହେଲା ମୁଁ କଣ ତାକୁ କହିପାରିବି? ରିବି କି ଆମ ସମ୍ବିଧାନରେ କଣ ଅଛି ମୁଁ ତାକୁ ସେ ଅନୁସାରେ ଉତ୍ତର ଦେଇପାରିବେ କି ଆପଣ ଏଇ ଏଇ ନିୟମ ଅନୁସାରେ ନିୟମ ପାଇଁ ଆପଣ ମୋଠୁ ନେଇ ପାରିବେନି। ଏଇଭଳିଆ କେମତି କି ଆପଣ ବହୁତ ସାରା ବଳେ ଆପଣ ଭିଡ଼ିଓ ଦେଖୁଥିବେ କି ଯଦି ଆମେ ପୋ ପୋଲିସର କି ଟ୍ରାଫିକ ପୋଲିସର କି କୌଣସି ଆ ପବ୍ଲିକ୍ ସର୍ଭେଣ୍ଟର ଆମେ ଭିଡ଼ିଓ ବନଉଛେ ତ ସେମାନେ ମନା କରନ୍ତି କି ଆପଣ ଆମ ପର୍ସନାଲ ଭିଡ଼ିଓ ବନେଇ ପାରିବେନି ଆପଣ କଣ ପାଇଁ ବଉଛନ୍ତି ଆପଣଙ୍କ ପାଖରେ ପରମିସନ ଅଛି କି ନାଇଁ? ତ କହିବାକୁ ଗଲେ ଏଥିପାଇଁ ପରମିସନ ଦରକାର ନାହିଁ ଆଉ ରହିଲା ପର୍ସନାଲ ଭିଡ଼ିଓ ଆ ଆପଣ ଯଦି ପବ୍ଲିକ ସରଭେଣ୍ଟ ଅଛନ୍ତି ନା ତ ଆପଣ ପବ୍ଲିକ ଏବେ ଯଦି ଆପଣ ଡ୍ୟୁଟିରେ ଅଛନ୍ତି ତାହେଲେ ଆପଣ ଗୋଟେ ପବ୍ଲିକ ସର୍ଭେଣ୍ଟ। ଆପଣ ପର୍ସନାଲ କହିପାରିବେନି ତ ଆମେ ଚାହିଁଲେ ଆପଣଙ୍କ ଭିଡ଼ିଓ ବନେଇ ପାରିବୁ ତ ଏଇବୁ ଜିନିଷ ବହୁତ ଜାଗା ଅଛି ଯୋଉଟା କି ସେ ବହୁତ ବଢ଼ିଆ ଏକ୍ସପ୍ଲେନ୍ କରିଦିଏ। ତ ଯଦି ଆପଣ ଯେମିତି କହିବେ ଆପଣ ମୁଁ ତାକୁ ଏମିତି ସେଟ୍ କରି ରଖିଛି କି ମୁଁ ମୁଁ ଗୋଟେ ମୁଁ ଏ ଏଇଥିରେ ଆଇ ପ୍ରବ୍ଲେମ୍ ରେ ଫସିକି ଅଛି ମୁଁ ଆଉ ତତେ ପ୍ରବ୍ଲେମ୍ ଟା କହିବି ତୁ ମତେ କଣ କରିପାରିବି ବୋ ପଟରେ ଆନସାର କହ ଲାଇକି ପାଞ୍ଚରୁ ଛଅଟା ଲାଇନରେ ସେ ପଏଣ୍ଟ ୱାଇଜ କହିଦବ କି ଏଇଟା ଏଟା ଯେଉଟା ବହୁତ ବଢିଆ ଲାଗେ ମତେ। ପିଲାମାନେ ବି ଅଛନ୍ତି ଆହୁରି ବଢିଆ ବଢିଆ ଜିନିଷ ବନେଇକି ରଖିଛନ୍ତି।
ବହୁତ ସୁନ୍ଦର ଜିନିଷ ଏଇଟା ତ ବହୁତ ମତେ ବହୁତ ସାହାଯ୍ୟ କରିବ ଆମର ଯୋଉ ଉ ହଁ। ଇଥିକ୍ସର ପେପର ରହୁଛି ଯଉଥିରେ ଆମ ପ-ପ୍ର-ପ୍ରୋବ୍ଲେମ୍ ସଲ୍ଭିଇଂ ଆ ଆନାଲିସିସ୍ ଆମେ କରୁଛୁ କି କେମି ତି ଉଁ ମାନେ ଆମର ଏଥିକ୍ସ ର ଯଉ କୋଷ୍ଚିନ୍ ଆସେ ସବୁ ତ ଏଇଟା ତ ବହୁତ ସୁନ୍ଦର ଭାବରେ କାମ କରିବ କି କୋଉ ପରିସ୍ଥିତିରେ କୋଉ ଡିସିସନ ଟା କେମିତି ନେଲେ ଆଉ କାହାପରେ କୋଉ କୋଉ ଷ୍ଟେପଟା ନେଲେ କୋଉଟା କେମିତି ଇଜିଲି ଜିନିଷଟା ଆମେ ବାହାରି ପାରିବୁ ସେଥିରୁ
ହୁଁ ଆପଣ ଫିଟ କରିକି ରଖିପାରିବେ। କି ଆପଣଙ୍କ ଏଇ ପଏଣ୍ଟ ୱାଇଜ ମତେ ଏମତି ଏମତି କହିବୁ ଏ ଏ ୟାପରେ ଏଇଟା କହିବ ଏମତି ପୁରା ବଢିଆରେ ଆପଣ ରଖିପାରିବେ ଆପଣ ଯେମିତି ତାକୁ ଦେବେ ସେ ବଢିଆରେ ଆନସାଦେବ ର ଲାଇନ୍ ବାଇ ଲାଇନ୍ ଆପ ଦେଖି ଆପଣ କୌଣସି ଜିନିଷ ପଚାରୁଛନ୍ତି ସେ ବହୁତ ଲମ୍ବା ଚଉଟା ବି କରି ଦଉଥିବ ଯଉଟା କି ଆପଣଙ୍କୁ ଦରକାର ନାହିଁ ସେଇଟା ସେ ଜିନିଷ ଆପଣ ଏକ୍ଜାଟ କାଟି ପାରିବେ ଆପଣ ଯେତିକି ଦରକାର ସେତିକି ଆଉଟପୁଟ୍ ଦବ। ଥରେ ହିଁ ଆପଣ ତାକୁ ବନେଇକି ରଖିଦେବେ ଆପଣ ବାରବାର ତାକୁ ୟୁଜ କରିପାରିବେ। ଏଇ ଭଳିଆ ଫିଚର ଅଛି ଆମ ଏଇଟା ହିଁ ଚାହୁଁଥିଲୁ ଆପଣଙ୍କୁ ଜଣେଇବା ପାଇଁ କିନ୍ତୁ ଆ ସେଥିରେ କଣ ହେଇଥିଲା ନା ଆମେ ଯେତେବେଳେ ଆମେ ଲିଗାଲି ନଥିଲୁ ମାନେ ଆମ ଅ-ଅ-ଅଫିସିଆଲି ଆମର ଟାଏପ୍ ମାନେ ସାଆର୍ଟିଫିକେଟ ନଥିଲା ଆମର ଆମେ ଶ ହେଇନଥିଲୁ ତ ସେଥିପାଇଁ ଟିକେ ଲେଟ୍ ହେଇଗଲା ଆଉ ରେଜିଷ୍ଟର ହଉ ହଉ ଆମେ ବି ପଳେଇ ଆସିଲୁ। ତ ଏବେ ଲେ-ଲିଗାଲି ରେଜିଷ୍ଟର ହେଇସାରିଛି ଆମର ଦେନ୍ ମୋ ପାଖରେ ସାର୍ଟିଫିକେଟ ବି ଅଛି। ଏମସିମିର ଯଉଟାକି ଗମେଣ୍ଟ ଆପ୍ରୁଭ ତ ଚେଷ୍ଟା କରିବୁ ଆସିବା ପାଇଁ ମୋର ଭଉଣୀ ବି ପଢ଼ନ। ନ୍ତି ଆପଣଙ୍କୁ ସେଇଠି ତ ତାଙ୍କୁ ବି ଦରକାର ତାଙ୍କୁ ତ ବି ମୁଁ କହିନି ବହୁତ ଭଲରେ ତାଙ୍କୁ ବି ଛୋଟ ଛୋଟ ଜିନିଷ କହିଛି ସିଏ ମତେ ପଚାରୁୁଥିଲେ ତ ମୁଁ ଭାବିଲି ତ ସମସ୍ତଙ୍କୁ କହିଦେଲେ ଆଉ ଟିକେ ଭଲ ରହିବ। ତ ଶିଖେଇିବ ଆମକୁ ଏଇଟା ଯଉଟା କିି ବହୁତ ବଢିଆ ଲାଗିବ ବ ବହୁତ ବଢିଆ କାମରେ ଆସିବ ଆପଣଙ୍କର।
ଆଚ୍ଛା ଯଦି କୌଣସି ମାନେ ମୁଁ ଏମିତି କିଛି ଟାଇମିଂ ରେ ସବଜେକ୍ଟ ଗୋଟେ ପଟିକୁଲାର ଦିଅନ୍ତି ବିଷୟର ମତେ ନୋଟସ୍ ଦରକାର ତ ମୁଁ ମୋର୍ ଟାଇମ୍ ସେଇଠି ଏମ୍ତି କ୍ୱେଶ୍ଚିନ୍ ଲେଖେ ଦେନ୍ ତାପରେ ସେଥିର ଆନ୍ସାର୍ କି ଦିଏ ଦେନ ମୁଁ ତାକୁ ସେଥିରୁ ଯଦି ମୁଁ ଚାହୁଁଚି ଗୋଟେ ପଟିକୁଲାର୍ କି ଗୋଟେ ପି ଡି ଏଫ୍ ବଗେରା ତାର ବହୁତ୍ ସାରା ଗ୍ର କ୍ୱେଶ୍ଚିନ୍ ଆଉ ମୁଁ ତାର ଆନ୍ଶାର୍ ଚାହୁଁଚି, ତ ମୁଁ ସେଇଠି ଆଟ୍ଟେ ଟାଇମ୍ ପୁଟ୍ କରିକି ମୋର ପି ଡି ଏଫ୍ ଯୁ ମୁଁ ତାର ଆନ୍ସର୍ ବାହାର୍ କରିପାରିବି? ଆଉ ପୁରା ମାନେ ଜିଷ୍ଟ୍ ରେ ମତେ ଯେମ୍ତି ଦରକାର୍?
ଆପଣଙ୍କ ପି ଡି ଏଫ୍ ରେ - ପି ଡି ଏଫ୍ ରେ କୋଶ୍ଚିନ୍ ଗୁଡାକ ଅଛି ଆପଣଙ୍କୁ ପି ଡି ଏଫ୍ ର ଆନ୍ସର ଦରକାର ତ
ହଁ - ହଁ ନା ମୋତେ ୱାନ୍ ବାଇ ୱନ୍ ଏମତି ଲାଇନ୍ ଟ ଲାଇନ୍ ମତେ ଟାଇପ କରିକିି କରିବାର୍ ଅଛି କରିବାକୁ ପଡ଼ିବ।
ଆଛା ଆଛା ହଁ ହେଇପାରିବ ଆରାମସ ହେଇପାରିବ ସେଇଟା
କାରଣ ମୁଁ ଗୋଟେ ଥର ଏମତି ଟ୍ରାଏ କରି ମୁଁ ଗୋଟେ ଥର ଏମତି ଚେଷ୍ଟା କରିଥିଲି ସେଥିରେ ଅକ୍ଚୋଲି ଗୋଟେ ପେଜ୍ରେ ଆମ ସେ ସବୁ ଲଂ କୌଶ୍ଚ୍ଚିଁ ୟୁଜ୍ କଲି ଚାଟ୍ ଯିପିଟିରେ ଜିପିଟିରେ କୋସ୍ଚିନ୍ ଦେଖିଲା କି ମୁଁ ଆପଣଙ୍କର ପି ଡି ଏଫ୍ କରିଦେଇଛି ତାପରେ ଯଦି ମୁଁ ପି ଡି ଏଫ୍ କୁ ଡାଉନଲୋଡ୍ କରିବା ପାଇଁ ଡ଼ଆ ପି ଡି ଏଫ ରେ କିଛି ହିଁ ନଥିଲା ଖାଲି ଏମତି କିଛି ର ମାକ୍ସ ଆଉ ଏମିତି କିଛି
ହଁ - ହଁ ଏଇ ଅସୁବିଧା ମୋ ସାଙ୍ଗରେ ବି ଥରେ ହେଇଥିଲା, ଆମେ ବି ଯେତେବେଳୋ ଏଗ୍ଜାମ୍ ପାଇଁ ପ୍ରିପେର୍ କରୁ ଏମ୍ତି ହେଇଯାଏ ତ ଆପଣ ସେତେବେଳେ କଣ ସେଥିାଇଁ ଆପଣ ଗୋଟେ ରେ କେବେ ବିି ଆପଣଙ୍କର ଅ ଭରସା କରି କହି ପାରିବେନି ଆପଣଙ୍କୁ ମଲଟିପଲ ଜିନିଷ ୟୁଜ୍ କରିବାକୁ ପଡିବ ସେଇଥିପାଇଁ କହିଲା ଆପଣଙ୍କୁ ପ୍ରତିଟି ଜିନିଷ ପାଇଁ ପ୍ରତିଟି ବଟେ ଜିନିଷ ଅଛି ଆଜି ପର୍ଯ୍ୟନ୍ତ ଯେତିକି ବି ସବୁ ଏଇ ଏଇ ଚାରି ବର୍ଡ ଗୁଡା ଛାଡ଼ି ନିଅ ସେଗୁଡା ଅଛି ସେ ଭିତରେ ସବୁଠୁ ବେଷ୍ଟ ହଉଛି ଆଜି ପର୍ଯ୍ୟନ୍ତ ସେଟା ହଉଛି କ୍ଲଡ। କ୍ଲଟ ନା ଶୁଣି ଥିବେ ବୋଧେ ଆପଣ।
ମୁଁ ଶୁଣିଛି ମାନେ ମୁଁ ଶୁଣିଛି ବିକଜ୍ ଆମର ଏଇ ସେ ବିଷୟରେ ପଢ଼ା ହୁଏ ଆମେ ଯେହେତୁ ପ୍ରେପର୍ କରୁଛୁ ସବୁ ଜିନିଷ ପାଇଁ ଟା ସଭେକ୍ଟ ରେ ଡିପ୍ଲି ପଢିବାକୁ ପଢ଼େ ସବୁ ଜିନିଷ ବିଷୟରେ। ତ ଡୀପ୍ଲି ଇନ୍ ଦ ସେନ୍ସ କି ତାର ୟୁଜେସ ତାର କଣ ତାର ନେଗେଟିଭ୍ ସାଇଡ ରହୁଛି ଇମ୍ପାକ୍ଟ ତାର ପୋଜିଟିଭ ସାଇଡ ଇମ୍ପାକ୍ଟ୍ କେମିତି କଣ ରହୁଛି ଅମଲ୍। ତାର କିଛି କିଛି ଟେକ୍ନିକ୍ସ ଇଭେନ୍ ଲେୟାର୍ସ ବଗେରା ବି ପଚାରି ଦିଏ ଏବେ ରିସେଣ୍ଟ ଟା ଆମର ଗୋଟେ ଏକ୍ସାମ୍ ରେ ସେ ଲେୟାର୍ସ ଅଫ୍ ଏ ଆଇ ପଚାରିଥିଲା। କଣ କଣ ସବୁ ଅଛି ତ କ୍କ୍ୱେଶ୍ଚିନ ଏତିକି ଡିପେଣ୍ଡ ଟାଇପ ହେଇଗଲାଣି ବର୍ତ୍ତମାନ ପରୀକ୍ଷା ଗୁଡାକରେ ତ ସେଥିପାଇଁ ଟେ ଫ ଟିକେ ବିତଡିପଣ୍ଡ୍ରାଇ୍ କରିବାକୁ ପଡୁଛି
ଆଜିକାଲି କ୍ଲଟ ଏମିତି ଏମତି ଜିନିଷ ତିଆରି କଲାଣି କ୍ଲଟ୍ ହଉଛି ଆନ୍ଥରପିକ ଗୋଟେ କମ୍ପାନୀ ଅଛି। ତାର ହଉଚ ସିଏ ଏମିତି ଏମିତି ଜିନିଷ ଗଲାଣି ଆପଣ ଦେଖୁଥିବେ ଆନ୍ଧ୍ରପିକ ର ଗୋଟେ ସିଏଠୁ ବାହାର ଗଲା ମିଥିଓ ତା ନା ହେଉଛି ମିଥିଅସ ଗୋଟେ ଅଛି। ସେ କଣ ନା ଆଜିଠୁ କୋଡିଏ ତିରିଶ ବର୍ଷ ପୁରୁଣ ର ଯାହାବ ବି ସଫ୍ଟୋର ଅଛି ସେଠୀ ଗୋଟେ ଛୋଟିଆ ଛୋଟ ବକ ଗୁଡାକୁ ବି ସେ ବାହାର କରିଦିଏ ସେଟା କି ମାନେ ବହୁତ ଖରାପ ବି କହିପାରନ୍ତି ଆପଣ ବହୁତ ଭଲ ବି କହିପାରନ୍ତି ଯଦି ସେଇଟା ଗୋଟେ ଖରାପ ହାତକୁ ଗଲା ନା ବହୁତ ଅସୁବିଧା ହେଇଯିବ। ଆଉ ଯଦି ଭଲରେ ଆପଣ ବ୍ୟବହାର କରିବେ ତ ବହୁତ ବଢିଆ ହେଇପାରିବ ଏମିତି। ଜାଣିଥିବା ଗୋଟେ ପଏଣ୍ଟ ର ଦୁଇଟା ସାଇଡ ଥାଏ ତ ସେଇ ଭଳିଆ। ଆପଣ କଣହୁଥିଲେ ପିଡିଏଫ୍ କଥା କହୁଥିଲେ ହଁ ପିଡିଏଫ ପାଇଁ ଆପଣ ଗଟେ କାମ କରନ୍ତୁ ଆପଣ ସେଇଟା ଜମିନାଇ ପକେଇଥିଲେ ନା ଚାଟଜିପିଟି। ଦୂରେ ପକାଇଥିଲେ।
ଚାଟଜୀପିଟି ଏତେ କ୍ୱେଶ୍ଚିନ ମାନେ ସାଟି ଲଗେନି କି ମୁଁ ଏତେ ୟୁଜ୍ କରେନି ନର୍ମାଲ କିଛି ଏମିତି କେବେ କେମତି କଣ। ମ ମୁଁ ଚାଟ ଜିପିଟ ହିଁ ୟୁଜ କରେ।
ଦେବେ କି ଆପଣ ଅ ମୋତେ ଏଇ କ୍ୱେଶ୍ଚିନ୍ ଅପ୍ଲୋଡ କଲି ଆଉ ଆଉ ଗୋଟେ ଚେଷ୍ଟା କରନ୍ତୁ ଆପଣ କୋଡିଏ ଟା କ୍ଵେଶ୍ଚିନ। ଅଛି ନା ଲଙ୍ଗ କଶ୍ଚିନ।
ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହଁ-ହଁ-ହଁ କୁହନ୍ତୁ।
କୋଡ଼ିଏଟା କୋଶ୍ଚିନ୍ ଅଛି, ଆପଣ ଚେଷ୍ଟା କରନ୍ତୁ କି ଆ
ଆଁ ପାଞ୍ଚଟା ପାଞ୍ଚଟା କୋଶ୍ଚିନ ଯଦି ଲଙ୍ଗ କୋଶ୍ଚିନ ସେଇଟା ଅଛି, ଆପଣ ଏକାଥରେ ନ-କ-ନ କରିକି କୁହନ୍ତୁ କି ଏମତି ଏମତି, ମତେ ଏତିକି ୱାର୍ଡ଼ରେ ଆନ୍ସର୍ ଦରକାର ଏକ୍ଜାମ ପାଇଁ ମୋତେ ପ୍ରପର ଏତିକି ହି ୱାର୍ଡ଼ରେ ଆନ୍ସର୍ ଦରକାର, ଏଇଟା ଏଟା ଦରକାର ଆଉ ପାଞ୍ଚଟା ପାଞ୍ଚଟା ଆପଣ ଟ୍ରାଏ କର ରନ୍ତୁ। ଆପଣ ଯଦି ଏକାଥରେ ଯଦି ଦେବେ ତାହେଲେ ସେଥିରେ ଭଲ ଆଉଟପୁଟ ମିଳେନି। ମୋ ଏକ୍ସପିରିଏନସ୍ ରୁ କହୁଛି, ତ
ଚାରି ପାଞ୍ଚ ଥର ମାନେ ଏମତି ଚେଷ୍ଟା କଲା ପରେ ତାପରେ ସେ ଆନ୍ସର ମୋତେ ଦେଲା କିନ୍ତୁ ଯୋଉ ଆନ୍ସର ଗୁଡାକ ଦେଲା ସେ ସବୁ କଣ କହିଲେ ମାନେ ଅ ମାନେ ମୁଁ ଚାହୁଁଥିଲି ଗୋଟିଏ ପଇଣ୍ଟ ଆନ୍ସର୍। କିନ୍ତୁ ସିଏ ଯୋଉ ଆନସର୍ ଦେଇଥିଲା ବହୁତ୍ ଲେନ୍ଦି ଆଉ ସେଗୁଡ଼ାକ ଏମିତି ମାନେ ଫେକ ଯେମତି ବାଲା ଏମତି ଡିଫିକଲ୍ଟ ହେଲା ତାପରେ ସେ ସବୁ ଜିନିଷକୁ ପୁଣି ହେଲ୍ପରର ପୁଣି ଆହୁରି ନୂଆ ପୁଣି ମୁଁ ପୁଣି ତାପରେ ୱାନ ବାଏ ୱାନ ଗୋଟେ ଗୋଟେ ଲ ମାନେ ସି ତାର ଆନ୍ସର୍ ଦରକାର। ମତେ ଯୋଉ ଆନ୍ସର୍ ଦେଲା, ସେଥିରେ କଣ କହିଲେ ମାନେ ଜିନିଷ ଅଛି ବଟ ଯୋଉଟା ଆମେ ଚାହୁଁଛେ କି କରେଣ୍ଟକୁ ବି ଲିଙ୍କ କରିକି ଜିନିଷ ରହୁ, ସେମିତି ଜିନିଷ ଆମକୁ ମିଶିଂ ମିଳିଲା। ତେଣୁ ପୁଣି ତାକୁ ପୁଣି ଇନଷ୍ଟ୍ରକ୍ଟ କଲି। ତାପରେ ମତେ ଯୋଉ ଜିନିଷଟା ମାନେ ଜିନିଷଟା ମିଳିଲା ସେଥିରେ ପୁଣି କରେଣ୍ଟ ବହୁତ୍ ମିସିଂ ରହୁଛି। ଆମେ ଚାହୁଁଛୁ କି କରେଣ୍ଟ ସହିତ ଷ୍ଟାଟିକ ଆଉ ଆମର ଡାଇନାମିକ ସବୁ ଆଙ୍ଗଲକୁ ନେଇ କି ଗୋଟେ ପ୍ରପର୍ ଆମେ ଆନ୍ସର ଚାହୁଁଚୁ। ସେଟା ଆମେ କେମତି ବନେଇ ପାରିବୁ, ତାକୁ କେମତି କ୍ରିଏଟ କରିବି?
ସେଇଟା ହଉଚି ମ୍ୟାମ୍ କହନ୍ତି ପ୍ରମ୍ପଟିଂଥିଅରିଂ। କି ଆପଣ ଯେମତି ବଢିଆ ପ୍ରମ୍ପ୍ଟ ଦେବେ, ସେତେ ଭଲ ଯେମତି ଇନଷ୍ଟ୍ରକ୍ସନ ଦେବେ ସେତିକି ବଢିଆ ଆନ୍ସର୍ ଦବ। ତ ଆପଣ ଏମିତି କରିପାରିବେ କି ଆପଣ ଯଦି ଏଇରା ସବୁବେଳେ ଦରକାର ହଉନି ତ ଆପଣ ଷ୍ଟାଟିଙ୍ଗ ବି ଭଲରେ କରିପାରିବେ। କି ମୋତେ କରେଣ୍ଟର ଆଉ ପୁରୁଣା ସବୁ ମିଶିକି ଦେଇକି ସବୁଆଡୁ ଭାବିକି ମୋତେ ଆନସର ଦେ। ଏଇଭଳିଆ ଆପଣ କହିପାରିବେ କିମ୍ବା ମୁଁ ଆପଣଙ୍କୁ ଯୋଉ କହିଲି କି ଆପଣ କଷ୍ଟମାଇଜ ଜି ପି ଟି ବନେଇପାରିବେ। ଯୋଉଥିରେ କି ଆପଣ ବହୁତ୍ ବଢିଆ ଆଗରୁ ଇନଷ୍ଟ୍ରକସନ ଦେଇଦେଇଥିବେ କି ମତେ ଏମତି ଏମତି ଦରକାର ତ ସିଏ ଜଷ୍ଟ ପି ଡି ଏଫ୍ ଅପଲୋଡ କରିବେ, ଆପଣ ଆନ୍ସର ତାର ବାହାର କରିଦବ। ଆଉ ଗୋଟେ କଥା ଆପଣ ଯୋଉଟା କହିଲେ କି ଆପଣ ଏ ଯୋଉ ଯଦି କୋଡିଏ ତିରିଶଟା କୋଶ୍ଚିନ ଅଛି। ଆପଣ ଏକାଥରେ ବାହାର କରିବାକୁ ଚେଷ୍ଟା କରନ୍ତୁନି। ଆପଣ ପାଞ୍ଚଟା ପାଞ୍ଚଟା ବାହାର କରନ୍ତୁ। ଯୋଉଟାକି ବହୁତ ବଢିଆ ଆନ୍ସର ବାହାରିବ। ଏକାଥରେ ବାହାର କଲେ ସିଏ ତାର ଟିକେ ଇଫେଶିଏନ୍ସି କମିଯାଏ। ମୁଁ ଯେତିକି ବ୍ୟବହାର କରିଛି। ଏଟା ବି ଠିକ୍ ଛି ଦିନ ଭିତରେ ବହୁ ବଢିଆ ଡେଭଲପ୍ ହେଇଯିବ ଆଉ। ଭିତରେ ବଟ୍ ଟିଲ ନାଓ ତ ସେମିତି ହେଇନି।
ସାଇନ୍ସ ବ୍ୟାଗ୍ରାଉଣ୍ଡ ତ ଆମକୁ ଟିକେ ଅ ମାନେ ପିକଚର୍ସ ଆଣ୍ଡ ଡ୍ରଇଂସ କରା ଆମକୁ ନେମିଂ ଲେବଲିଂ ଏସବୁ ଜିନିଷ ଦରକାର ପଡୁଚି। ଯେତେବେଳେ ଆମେ କୌଣସି ଜିନିଷକୁ ମୁଁ ସେଇ ରିଲେଟେଡ୍ କି ଜିନିଷ ଏଣ୍ଟ୍ରି କରୁଛି ମୋର ସେ ଯୋଉ ପିକଚର୍ସ ଆଣ୍ଡ ଡାଇଗ୍ରାମ ସବୁ ଡିିସଆପିଅର ହେଇଯାଉଛି। ସେଠି ସେ କିଛି ସୋ କରୁନି, ଏମତି ବ୍ଲାଙ୍କ ପେଜ ଆସିଯାଉଛି।
ମାନେ ଆପଣ ପିକଚର ଆପଣଙ୍କୁ ଆଉଟପୁଟ ଦରକାର ନା, ଆପଣ ଇନପୁଟରେ ଦଉଛନ୍ତି ପିକଚର୍ସ?
ମତେ ଆଉଟପୁଟରେ ଦରକାର। ଧରନ୍ତୁ ମୁଁ ଗୋଟେ ହ୍ୟୁମାନ ବ୍ରେନ୍ ସାରିକିନା କିଛି ଗୋଟେ ଦରକାର ଲେବଲିଂ କରିଆର ଅଛି ବ୍ରେନର କମ୍ପଲିଟଲି, ଆଉ ମତେ ତାକୁ ଗୋଟେ ଭଲ ପିକଚର ଦବାର ଅଛି। ବଟ ସେଥିରେ ଦେଖଉନି। ଅପସନ୍ ମାନେ ଆସୁଛି ଏ ଜିନିଷ ତାକୁ ରିଟର୍ନ ଫର୍ମାଟରେ ସେ ଦଉଛି, ପିକଚରଟା ମତେ ଲେବଲିଂ ଯେମତି ଦବା କଥା ସେଇଟା ସେ ମତେ ଦଉନି।
ମାନେ ବୁଝିପାରୁନି ଆପଣ ଗୋଟେ ନର୍ମାଲ ବ୍ରେନର ଖାଲି ପିଚ ଫଟଟା ଅପଲୋଡ କଲେ। ଆପଣ ତାର ଆପଣ ତ ତାକୁ ଲେବଲିଙ୍ଗ ଦରକାର, ଏୟା କହୁଚନ୍ତି ତ?
ନା-ନା ମାନେ ମୁଁ କହୁଚି କି ମୁଁ ମୁଁ ଚାଟ୍ ଜି ପି ଟି କୁ ଇନଷ୍ଟ୍ରକ୍ଟ କଲି ମତେ ଗୋଟେ ବ୍ରେନର ପିକ୍ଚର୍ ଦରକାର ଯୋଉଥିରେ କି ଏମିତି ଏମିତି ଲେବଲିଙ୍ଗି ହେଇଥିବ ତାର ଡିଫ୍ରେଣ୍ଟ ଡିଫ୍ରେଣ୍ଟ ପାଟ। ଆଉ ବିଷୟରେ କିନା ମତେ ତାର ମ୍ପୋଟାନ୍ସ କଣ କଣ ପଏଣ୍ଟ ମାନେ କୋଉ କୋଉ ପାର୍ଟର କଣ କଣ କାମ ମତେ ସେଟାର ଡିଷ୍କ୍ରିପସନ୍ ବି ଦରକାର। ଧରନ୍ତୁ ଗୋଟେ ଟ୍ବେଣ୍ଟି ମାର୍କସର କ୍ୱେଶ୍ଚିଁ ଏଇଟା ମୁଁ ତାକୁ ଏଇ କୋଶ୍ଚି ଟା ପକେଇଲି। ସେ ମୋତେ ଷ୍ଟୋରୀ ଦେଇଦୋଉଛି ବଟ ସେ ପିକ୍ଚର୍ ମତେ ସେ ଦୋଉନି।
ଆଚ୍ଛା ତ